ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଆପଣଙ୍କ ଭଏସେ ଶୁବୁନି।
ହଁ ହାଲୋ ସୁବିଲା?
ହୁଁ ଶୁବିଲା।
ହଁ ମାଡାମ୍ ନମସ୍କାର।
ନମସ୍କାର।
ଆଉ କଣ କରୁଛନ୍ତି ଆପଣ?
ଏମିତି ଥିଲି ଆଉ।
ଖିଆ ପିଆ ସାଆଇଲାଣି ନା ଖାଇଲେନି ଆପଣ?
ନା ନା ଖିଆ ଖୀ ହେଇନି ଖିଆ ହବ ଆଉ।
ଆଚ୍ଛା ଆପଣ ଲେଟ୍ ରେ ଖାଉଛନ୍ତି ବୋଧେ ଆ
ହଁ ହଁ ହଁ ଲେଟ ରେ ଇଚ୍ଛା ହେଲେ ଏମିତି ରାତିରେ ଖିଆ ହବ ନହେଲେ ପ୍ରାୟ ଟାଇ ସ୍କିପ୍ ବି ରାତି ଖାଇବା କରା ହବ।
ଆଚ୍ଛା ରାତି ଖାଇବା ଆପଣ ସ୍କିପ୍ ବି କରି ଦଉଛନ୍ତି କାଇଁ ଆପଣ କଣ? ଅ ମଇ ମେଣ୍ଟେନ୍ କରୁଛନ୍ତି କି ଆପଣ?
ନା ମେଣ୍ଟେନ୍ ସେମିତି ନାଇଁ ମୁଁ ଖାଇଲା ବେଳେ ଖାଇବା ଆଉ ବୁଲିବାରେ ମୁଁ କିଛି ବି କମ୍ପ୍ରୋମା ଆଇସ୍ କରେନି ବୁଲିଲା ବେଳେ ମନ ଖୁସି କରି ବୁଲେ। ଏମିତି ନାଇଁ ଇଚ୍ଛା ହୁଏନି କେତେବେଳେ ସନ୍ଧ୍ୟାବେଳେ କିଛି ଗୋଟେ ଓଭର ଖିଆ ହେଇଥିବ। ହେବି ଖିଆ ହେଇଥିବ ତେଣୁ ରାତି ଖାଇବା ଟା ସ୍କିପ୍ କରିଦିଏ କି ରାତିରେ ଯଦି କିଛି ଭଲ ଖାଇବା ହେଇ ନଥିବ ନ ଖାଇକି ଶୋଇପଡ଼େ ଏମିତି ଆଉ।
ଆଚ୍ଛା ଓହୋ। କୁହନ୍ତୁ।
କହୁନାହାନ୍ତି ଆପଣ କୁହନ୍ତୁ ହାଲୋ।
ହଁ କୁହନ୍ତୁ।
ହଁ କହିଲି ବା ରାତିକି ଖାଇବା ଟା ସ୍କିପ୍ କରିଦିଏ ପ୍ରାୟତଃ ସମୟ।
ଆଉ ଆପଣ ରାତିରେ କଣ ଖାଆନ୍ତି ଆପଣ ଆପଣ ରାତିରେ ଭୋଜନ ସବୁ କଣ କରନ୍ତି ସବୁଦିନି? ଡେଲି।
ଖାଳ।
ହଁ।
ଆଉ ଯଦି ଭଜା ଭଜି କରାହେଇଥିବ ଭଜା ଭଜି ନହେଲେ ଆଉ ଗୁଁ ଆ କଣ ହେଟା କଣ କରାହୁଏ ଟମାଟ ବାଇଗଣ ଏସବୁ ସେକା ହେଇଯାଏ ତାକୁ ପାଗ କରିକି ହୁଁ ହୁଁ ହୁଁ।
ରାତିରେ ଆପଣ ଖାଆନ୍ତି ପଖାଳ?
ହଁ ଏ କି ପଖାଳ ସେମିତି ଖାଇବାରେ କିଛି ଗୋଟେ ନିର୍ଦିଷ୍ଟ ଜିନିଷ ଅଛି କିସେଟା ମଣିଷ ତିଆରି କରିଛି ପ୍ରକୃତି ତିଆରି କରିନି ତ।
ରାତିରେ ଆପଣଙ୍କୁ ଥଣ୍ଡା ହୋଉନି ରାତିରେ ପଖାଳ ଖାଉଛନ୍ତି ଆପଣ?
ମତେ ବା ଥଣ୍ଡା ହେଇଥିଲା ଯାଇଥିଲି ଗୋଟେ ଏଠିକି କଁ ପାଇଁ ଯାଇଥିଲି ଆମର ଏପଟେ ମହୋତ୍ସବ ହୁଏ। ମହୋତ୍ସବରେ ମୁଁ ଗୀତ ବୋଲେ ଡିସେମ୍ବର ମାସରୁ ଥଣ୍ଡା ମତେ ସେମିତି ଲାଗିକି ରହିଛି କେବେ କମିଯାଏ ପୁଣି ଟିକେ ବଢିଯାଏ ଏମିତି ହୋଉଛି।
ଆଚ୍ଛା ଆପଣଙ୍କ ଆପଣଙ୍କ କ ଆପଣଙ୍କୁ ଏଇ ଯୋଉ କୋଇଲି କଣ୍ଠରୁ ଜଣାପଡ଼ୁନି ଆପଣ ଗୀତ ଗାଉଥିବେ ମୋର କାଇଁ ବିଶ୍ୱାସ ହୋଉନି।
ଆପଣ ଯଦି ପୂର୍ଣ୍ଣ ବାକ୍ୟ ଟାକୁ ଶୁଣିଥାନ୍ତେ ତେବେ ଜାଣିଥାନ୍ତେ ମୁଁ କଣ କହିବାକୁ ଚାହୁଁଥିଲି।
ହଁ କୁହନ୍ତୁ।
ମୁଁ ଏବେ ଦି ତିନି ଦିନ୍ ତଳେ ବର୍ଷା ଓଦା ହେଇଯାଇଛି ତାପରେ ଏବେ ଚାରି ଦିନ ତଳେ ଯାଇଥିଲି ଦେବସ୍ନାନ ପୂର୍ଣ୍ଣିମାକୁୁ ପୁରୀ ସେଠି ସମୁଦ୍ରରେ ପୁରା ଦି ଘଣ୍ଟା ତିନି ଘଣ୍ଟା ଧରି ଗାଧେଇ ପଡ଼ିଛି ତାପରେ ଆଁ
ହଁ ତାପରେ।
ସେଠୁ ପୁଣି ଆସିଲା ବରଯାତ୍ରୀରେ କାଲି ପଡେଇଚି ଓଦା ହେଇକି। ତାପରେ କଲେଜ୍ ପଳଉଛୁ ଓଦା ହେଇକି। ତେଣୁ କରି ମୁଁ ତଣ୍ଟି ପାଟି ଫିଟୁ ନଥିଲା ଆଜି ଟିକେ ତଣ୍ଟି ଟା ଫି
କଲେଜ୍ କଲେଜ୍ ଖୋଲା ହେଲାଣି ଏବେ।
ହଁ କଲେଜ୍ ଖୋଲା ହେଇକି ଗଲେଣି।
ଛୁଟି ଥିଲା ନା କଲେଜ୍।
ହୁଁ, ହୁଁ ଖୋଲା ହେଲାଣି।
ଆଚ୍ଛା।
ଆଉ କଣ ମାନେ ମାନେ କଣ ଯିଏ ଯୋଉ ସ୍ୱରରେ ଗୀତ ବୋଲେ ସିଏ ଆଉ ଜଣଙ୍କ ସାଙ୍ଗେ ସେଇ ସ୍ବରରେ କଥା ହବ ନା କଣ।
ନା ନା ମୋ କହିବା କଥା ଆପଣଙ୍କ ଯୋଉ କୋଇଲି କଣ୍ଠ। ଆପଣ ଯୋଉ କଥାବାର୍ତ୍ତା କରୁଚନ୍ତି, ଏ କଣ୍ଠରେ କାଇଁ ଲାଗୁନି ବୋଧେ ଆପଣ ଗୀ ତ ବୋଲିଲା ଭଳିଆ।
ହଁ ତଣ୍ଟି ବସିି ଯାଇଛି ଆଉ। ତଣ୍ଟି ବସି ଯାଇଚି ଆଉ ମୁଁ କଣ କରିପାରିବି ସେଥିପାଇଁ।
ଆଚ୍ଛା ତଣ୍ଟି ବସିଯାଇଛି ସେଥିପାଇଁ ଜଣାପଡ଼ୁଚି ଏମିତି ନା କଣ? ନହେଲେ ଆପଣଙ୍କର କୋଇଲି କଣ୍ଠ ଆପଣ କହିବାକୁ କଣ ଚାହୁଁଚନ୍ତି?
ହେ କୋଇଲି ଆଉ କଣ ଆପଣଙ୍କର କଣ କୋଇଲିି କଣ୍ଠ?
ଏ ମୁଁ କଣ କହିଲି କି।
ଆଉ କୋଇଲି ତ ତା କଣ୍ ସେଟାରେ ସେ ଧରିକି ରଖିଚି। ସମସ୍ତିଙ୍କର କଣ କୋଇଲି କଣ୍ଠ ହେଇପାରିବ?
ହଁ ସମସ୍ତେ କହନ୍ତି ନା କଥା କୁହେ ଆର କୋଇଲି କଣ୍ଠ। ହାଲୋ।
ହାଲୋ।
ହଁ।
ତ ଶୁଭିଲାନି କଣ କହିଲି।
ନା ମୁଁ କହିଲି ସମସ୍ତେ କହନ୍ତି ନା କଥା କୁହେ ଆର କୋଇଲି କଣ୍ଠ।
ସେଇଟା କବା ସେ ସେ ବାସ୍ ସେଇଟା ହଉଚି ଲୋକ କଥା, ରୁଢି ସେଟା ସତ ନୁହଁ।
ହଁ ଲୋକ ଗୋଟେ କଥାକୁ କହନ୍ତି ଆଉ ନା କଣ।
ହଁ, ନା।
ଆପଣଙ୍କ କଣ୍ଠରୁ ମୋତେ ଲାଗୁଚି ଆପଣଙ୍କର କାଉ କଣ୍ଠ।
ହଁ ମୁଁ କାଉ ମୋ ମୁଁ ଆ, ଶିକାର କରେ କ୍ରିଟିସାଇଜ କୁ ମୁଁ ଶି କାର କରେ। ନହେଲେ ସବୁବେଳେ ଖାଲି କରତାଳି କଣ ହେବ ଆପଣ ଶୁଣି ନାହାନ୍ତି ଅଭିଜିତ ମଜୁମଦାର ର ଗୀତ ଆଉ। କେବେ ଫୁଲମାଳ, କେବେ କରତାଳି, କେବେ ପୁଣି ଲୋକ ନିନ୍ଦା।
ହୁଁ, ଆଚ୍ଛା ଆପଣ ସବୁ କିଛି ହଁ ଆ ଆପଣ ଷ୍ଟେଜ୍ କୁ ଯାଇଁ ଏସବୁକୁ ଆପଣାଇ ନେଇଛନ୍ତି। ଯିଏ ଯାହା କହିବ ଆପଣ ସ୍ୱୀକାର କରିବେ।
ନିଶ୍ଚୟ, ମୁଁ ଯିଏ ଷ୍ଟେଜ୍ ଉପରକୁ ଯାଇନଥିବ। ଷ୍ଟେଜ୍ କୁ ଯା- ଚିହ୍ନି ନଥିବ। ଷ୍ଟେଜ୍ କୁ ନିଜର କରିନଥିବ ସେ ସବୁବେଳେ କହିବ ମୋତେ ଖାଲି ଉଁ, ଲୋକମାନଙ୍କର ପ୍ରଶଂସା ଦରକାର। ଯିଏ ଗୋଟେ କଳାକାର ସେ ସବୁବେଳେ ଲୋକମାନଙ୍କର ନିନ୍ଦା, ଲୋକମାନଙ୍କର ପ୍ରଶଂସା ଦିଟା
ନାଇଁ ଏ ଆମେ ସେ ବିଷୟରେ ଜାଣିନୁ ବେଶୀ ପ୍ରାୟତଃ। ଆମେ ଯାଇନୁ ଷ୍ଟେଜ୍ କୁ କେବେ। ଆମେ ଏ ଭଲ ମନ୍ଦ ଭାଷଣ ସବୁ ଦଉ। କିନ୍ତୁ ସେମିତି ଉଁ, ଗୀତ ଗାଇବା, ନାଚ ନାଚିବା, ସେମିତି ଆମେ କିଛି କରିନୁ କେବେ ଷ୍ଟେଜ୍ ରେ।
ଏ ହେଇଥିପାଇଁ କହୁଛନ୍ତି ଆଉ। ଆପଣ ଦେଖି ନାହାନ୍ତି, ଆପଣଙ୍କୁ କହୁଛି ମୁଁ ଆମ କଲେଜ୍ ର ଚମ୍ପିୟାନ କେବଳ ଆର୍ କୁ ଛାଡିକି ମୁଁ ଆଉ। ସବୁଥିରେ ଫାଷ୍ଟ ପ୍ରାଇଜ୍ ଧରିଛି ଏ
ହଁ ଆପଣଙ୍କ କଲେଜ୍ ଟା, କଲେଜ୍ ନାଁ ଟା କଣ ଆପଣଙ୍କର?
କାହିଁକି ଆପଣ ଡୁ-ୱେବସାଇଟ୍ ରେ ଯାଇକି ସର୍ଚ୍ଚ କରିବେ?
ହଁ ମୁଁ ଦେଖିଥାନ୍ତି କଲେଜ୍ ଟା ଆପଣଙ୍କର କେମିତିଆ କଣ ଭଲ ମନ୍ଦ।
ନାଇଁ ଏଠୁ ଖୋଜି ଖୋଜି ପଳେଇ ଆଇଛୁ ଅସୁବିଧା କଥା।
ଖୋଜି ଖୋଜି ପଳେଇବି। ମୁଁ କଣ କ ନିଶା ଶକ୍ତ ଆଉ ପିଲା କି ଖୋଜି ଖୋଜି ପଳେଇବି। ଆପଣ ଯେଉଁ କଥା ସବୁ କହୁଛନ୍ତି ହ୍ୟାଲୋ।
ଆପଣ ହସୁଛନ୍ତି ସେଇଟା ବଡ କଥା।
ମୁଁ ହସିବିିନି ଆଉ କଣ କାନ୍ଦିବି।
ନିଶ୍ଚୟ ଇଏ ହସିବା ପାଇଁ ମୁଁ ହିଁ କହୁଛି।
ଆପଣ କଥାଗୁଡ଼ାକ ହସିଲା ଭଳିଆ କହୁଛନ୍ତି ମୁଁ କୋଜି କୋଜି ପଳେଇବି।
ମୋ କଥା ଗୁଡାକ ହସିଲା ବେଳେ ନ ମୁଁ ହସେଇବା ପାଇଁ କଥା ଗୁଡାକ କହୁଛି ବୁଝିବାକୁ ଚେଷ୍ଟା କରନ୍ତୁ।
ଓ ଆଚ୍ଛା ଆଚ୍ଛା ଆଚ୍ଛା ଏମିତି ତାହାଲେ ଆପଣ ହଁ।
ଆସିଲା। ହସିଲା ଭଳିଆ କଥା ଆଉ ହସେଇବା ପାଇଁ କଥା ଭିତରେ ଫରକ ଅଛି।
ଆଚ୍ଛା ଆପଣ ଏଇଟା ହସେଇବା ପାଇଁ କଥାଟି କହିଲେ।
ନିଶ୍ଚିନ୍ତ।
ଆଚ୍ଛା ଯାହା ହଉ ଆପଣଙ୍କୁ ଧନ୍ୟବାଦ ମତେ ହସେଇବାକୁ।
ଯୋଉମାନଙ୍କ ସାଙ୍ଗରେ ଏମିତି କଥାବାର୍ତ୍ତା କରିବି। ସବୁବେଳେ ଜୀବନକୁୁ ଉପଭୋଗ କର।
ହଁ ଆମେ ଆପଣ ବହୁତ ଉପଭୋଗ ୱାର୍ଡଟି ଆପଣ ଲଗେଇଲେଣି ଆପଣ
ହଁ କଣ ଜାଣିନାହାନ୍ତି ଆଉ।
ହଁ ଆପଣ ଶୁଣନ୍ତୁ ମୋ କହିବା କଥା ଆପଣ ମୋତେ ଯେଉଁ ହସେଇବାକୁ ଚେଷ୍ଟା କଲେ ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ହଁ
ହୁଁ ଭଗବାନ କରନ୍ତୁ ଆପଣଙ୍କର ମଙ୍ଗଳ ହଉ। ହ୍ୟାଲୋ।
ଆଜ୍ଞା କୁହନ୍ତୁ କୁହନ୍ତୁ ମୁଁ ଶୁଣୁଛି।
ଆପଣଙ୍କର ଚଲାପ ଚଲାପଥ କୁସୁମିତ ହଉ। ଏବଂ ଆପଣଙ୍କର ସବୁ ସ୍ୱପ୍ନ ସାକାର ହେଉ।
ଆପଣ କଣ ରଚନା ଲେଖୁଛନ୍ତି।
ଆଜ୍ଞା।
ଆପଣ କଣ ରଚନା ଲେଖୁଛନ୍ତି।
ନା ମୋର ଆଜ୍ଞା ଟିକେ କବି ହବାର ଇଚ୍ଛା ଥିଲା ଛୁଆ
ନଉନାହାନ୍ତି ମୁଁ ବା କବିତା ଲେଖେ।
ଆଚ୍ଛା ଆପଣ କବିତା ବି ଲେଖନ୍ତି।
ଆରେ ମୁଁ ଚମ୍ପିୟନ ମାନେ କଣ କଣ ସେଇଟା ଆପଣ କହିଥିଲେ ଚମ୍ପିୟନ। ଚମ୍ପିୟନ ହଁ ଓ ମୁଁ ଟିକେ ସେଟାକୁ ଅଲଗା କହୁଛି ତ ଗୁଗଲ ଯେମିତି କହ ମୁଁ ସେମିତି କହିଦଉଛି। ଚମ୍ପ ଚମ୍ପିୟାନ ତା ନାଁ ଚମ୍ପିୟନ ନୁହଁ ଚମ୍ପିୟାନ ଚମ୍ପିୟାନ ମାନେ କଣ ବୁଝନ୍ତି ଆପଣ ଯେ ସବୁଥିରେ ପାରଙ୍ଗମ ହେଇଥିବ ତା
ଆପଣ କହୁଛନ୍ତି କବିତା ଶିଖିଛନ୍ତି ଆପଣ ପାଠ ବି ଭଲ ପଢ଼ିଛନ୍ତି। ଆପଣ ଗୀତ ବି ଭଲ ଗାଉଛନ୍ତି ମାନେ ଗୋଟିଏ ମଣିଷ ଦେହରେ ଏତେ ସବୁ ସର୍ବଗୁଣ ପୂର୍ଣ୍ଣ ଝିଅଟେ ହେଇଥାନ୍ତା।
ବୁଝି ପାରିଲେନି ବ ଧେ ମୋର କେବଳ ଡ୍ରଇଂ ଅଥବା ଆର୍ଟ ଟାକୁ ଛାଡିକି ମୋର ସବୁଥିରେ ପାରଙ୍ଗମ। ଆଉ ମୋ ପାଖରେ ସବୁ ଜିନିଷ ର କଥାର ପ୍ରୁପ୍
ମଧ୍ୟରେ ଭଗବାନ ନତେ ଗୁଣ ସବୁ ଦେଇଛନ୍ତି। ମାନେ ହ୍ୟାଲୋ ମାନେ ମାନିବାକୁ ପଡ଼ିବ ଆପଣଙ୍କୁ।
ଧନ୍ୟବାଦ ଧନ୍ୟବାଦ
ହଁ ସ୍ୱାଗତମ୍।
ସେଇଟା ଉପର ବାଲାର ଦୟା। ଆଉ ଆମ ମାନଙ୍କର ପ୍ରାପ୍ୟ।
ହଁ। ନହିଁ ଆପଣଙ୍କ ଆଡ଼େ ସବୁ ପ୍ରସିଦ୍ଧ ସବୁ କଣ ଆପଣଙ୍କର ଆପଣ କପିଳାସ ଯାଇଛନ୍ତି?
କପିଳାସ ହଁ ଯାଇଛି।
ଯାଇଛନ୍ତି?
ହୁଁ, ହୁଁ ଧବଳେଶ୍ଵର କଟକ, ହଁ ଯାଇଛି। ସେ ଛୋଟ ପିଲାବେେଳେ ଯାଇଥିଲି।
ଆଚ୍ଛା।
ଏବେ ଆଉ କଣ ସେଇ ପାଖ ଜାଗାକ ଯିବାକୁ ଇଚ୍ଛା ହବ ଏବେ ସବୁ କଲେଜ ରେ ପକେଇଥିଲେ ଆମର ଛତିଶଗଡ ଯାଇଥିଲୁ ଆମେ।
ହଁ।
ପ୍ରିଭିଇୟସ୍ ଇଅର୍ ସବୁ ଦୂର ଦୂର ଯେତେ ଜାଗା ଯିବାକୁ ଇଚ୍ଛା ହବନା
ଥରେ ଆସନ୍ତୁ ଭଲ ଜାଗା ଆମେ ବି ଏବେ ରଜରେ ଯାଇଥିଲୁ।
ଆପଣଙ୍କ ପାଖରେ ଘର ପାଖରେ କଣ କପିଳ ଆସଛି?
ହଁ ପାଖରେ ତଥାପି ଆମର ପଚାଶ କିଲୋମିଟର ହେବ ପାଖାପାଖି।
ଓହୋ ଆଚ୍ଛା।
ହୁଁ ଚଣ୍ଡିଗୋଲ ଜାଣିଛନ୍ତି ଆପଣ?
ଚଣ୍ଡିଖୋଲ ହ ଶୁଣିଛି ହେଲେ ତା ଜାଗା ବିଷୟରେ କିଛି ଜାଣିନି।
ହଁ। ପପର ଚଣ୍ଡିଖୋଲ ଉପରେ ଆମ ଘର ଚଣ୍ଡଖୋଲରୁ ପ୍ରାୟ ପଚାଶ କିଲୋମିଟର ଭିତରେ ହେବ କପିଳାସ।
ଓହୋ ଆଚ୍ଛା, ଆଚ୍ଛା, ଆଚ୍ଛା। କେବେ ଯିବି କହିବି ଆଉ।
ହଁ କିଛି ଅସୁବିଧା ନାହିଁ ଆପଣ ଆସିବେ ଯୋଉଥର ଜଣେଇବେ କିଛି ଅସୁବିଧା ନାହିଁ। ଶୁଣନ୍ତୁ ହାଲୋ। ଆପଣ ଆସନ୍ତୁ ଗୋଟେ ଥର କପିଳାସ ବୁଲି ବାଲି ଭଲ ମନ୍ଦ ଯିବେ ଭଲ ଜାଗା ଆଉ ଶୃଙ୍ଖଳ ଶୃଙ୍ଖଳା ଶୃଙ୍ଖଳ ପରିବେଶ ମଧ୍ୟ। ଆଉ କୁହନ୍ତୁ କଣ କହୁଛନ୍ତି ଆପଣ?
ନାଇଁ ମୁଁ ତ କହିବି ସବୁ ତ ଆପଣ ଆରମ୍ଭ କରିଛନ୍ତି ଆପଣ ଶେଷ କରିବେ ଆଉ ମୋ କହିବାରେ କଣ
ନାଇଁ ଆପଣ କୁହନ୍ତୁ ମୁ ବହୁତ ସବୁବେଳେ ଆଜ୍ଞା ଆମେ କଥା ହେଲେନି ଯେତେ ମୁଁ ସବୁ କହିଚାଲିଛି ଆପଣ କିଛି ହିଁ କୋହୁନାହାନ୍ତି ଆପଣ ଖାଲି ଚୁପ୍ ରହୁଛନ୍ତି ଖାଲି ଉତ୍ତର ଦେଉଛନ୍ତି ଆପଣ।
ଉତ୍ତର ଅଧିକ କହିଲେ ଅଧିକ କଥାବାର୍ତ୍ତା ଟା ଭଲ ନୁହ ବୋଧେ। ଆପଣ ପଚାରିଲେ ମୁଁ ଆପଣଙ୍କୁ ଆନ୍ସର ଦେବି ନା ଆପଣ କଣ ଜାଣିବାକୁ ଚାହୁଁଛନ୍ତି? ମୁଁ କେମିତି ଜାଣିବି ଆପଣ କଣ ଜାଣିବାକୁ ଚାହୁଁଛନ୍ତି ମତେ କହିଥିବା ଆଜ୍ଞା।
ହାଲୋ।
ଶୁଭିଲାନି।
ମୁଁ କହିଲି ଆପଣ ପଚାରୁନାହାନ୍ତି?
ମୁ କଣ ପଚାରିଲି ମୁଁ ଜାଣିଲି ଯାଜପୁରରୁ ଆଉ କଣ ପଚାରିଲି ଆପଣଙ୍କ ଯାଜପୁର ତ?
ଓଲଟା ହେଇଗଲା ଆମେ ଡହରା ହେବା କଥା ତମେ ଡହରା ହେଇଯାଇଛ।
ହଁ ମତେ ଏନା କଣ ଯାଜପୁର କହୁଥିଲେ, କଣ ଚଣ୍ଡିଖୋଲ କହିଲେଣି। ସେ
ଆରେ ଚ ଶୁଣନ୍ତୁ ଶୁଣନ୍ତୁ ଆମ ଚଣ୍ଡିଖୋଲଟା ଯାଜପୁର ଡିଷ୍ଟିକଟରେ ଯାଉଛି।
ଓ ଆଚ୍ଛା।
ବୁଝିଲେ ହଁ।
ଓହୋ।
ହଁ ଆପଣଙ୍କ ଯେମିତି ନୟାଗଡ଼ ଡିଷ୍ଟ୍ରିଟ କେତେଟା ଗାଁ ଯାଉଛି ସବୁ। କେତେଟା ମାର୍କେଟ ଯାଉଛି, ଆମର ସେମିତି ଆମର ସେମିତି ଯାଜପୁର ଜିଲ୍ଲାର ଅ ଅଣ୍ଡରରେ କିଛିଟା ଗାଁ ଏବଂ କିଛିଟା ମାର୍କେଟ ମଧ୍ୟ ଯାଉଛି ବୁଝିପାରିଲେ।
ବୁଝିପାରି
ବୁଝିଲେ ନା ଆଉ ଟିକେ ଭଲ କି ବୁଝେଇଦେବି ଆଣଙ୍କୁ?
ନା ମୁଁ ଏତେ ବି ମାନେ ଲୋ ନୁହଁ।
ହଁ ହଉ ହଉ ଆଜ୍ଞା ସ ସମୟ ହେଇଗଲାଣି ଆପଣ ବୋଧେ ଦେଖିନାହାନ୍ତି।
ନା ନା ଦେଖିନି ଧନ୍ୟବାଦ ମନେ ପକେଇ ଦେଇ ଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ।
ଚାରିଆଡ଼େ ଆପଣ ନଜର ରଖିବେ ନା ଆଉ।
ଆପଣ ତ ଦେଖିଲେ ସେଇଟା ବଡ କଥା ଆଉ ସ ସବୁବେଳେ କଣ ଗୋଟେ ଜିନିଷ ପରଫେକ୍ଟ ହେଇ
ଧନ୍ୟବାଦ, ଧନ୍ୟବାଦ।